ଅଫ୍
କଣ କରୁଛନ୍ତି ଆପଣ ଏତେ ଦିନ ପରେକା ଆପଣ ମତେ ଫୋନ କଲେ ଆଜି
ମୁଁ ଭାବିଲି ଯେ ପୃଷ୍ଟିଭପଙ୍କ କଥା ମନେ ପଡିଗଲା ଯେହେତୁ ଆଗାମୀ ଦିନରେ କୌଣସି ପୂଜାଟିଏ ଆସୁଛି ତ ମୁଁ ଭାବୁଛି କିଛି ବଡ଼ କାର୍ଯ୍ୟ କଲେ ଭଲ ହୁଅନ୍ତାନା କଣ କହୁଛନ୍ତି।
ନିଶ୍ଚୟ ନିଶ୍ଚୟ ଆପଣ ଯାହା ହଉ ମତେ କଲ୍ କରିକି ଠିକ୍ କରିଛନ୍ତି କହୁନାହାନ୍ତି ଆପଣଙ୍କର କଣ ଯଦି କଥା ଥିଲା।
ହଁ ମୁଁ କହୁଥିଲି ଯେ ଆଗକୁ ଯେହେତୁ ଗଣେଶ ପୂଜା ହଉଛି ତ ଗଣେଶ ପୂଜା ତ ଆମେ କଣ କଣ କରିବା। ତ ମୁଁ ଆପଣଙ୍କୁ କହିଥିଲି ଯଦି ସମ୍ଭବ ହେଲା କରିବା ନହେଲେ ଆଗେ ଯଦି ଦୁର୍ଗା ପୂଜା ସମୟରେ କରିପାରିବା ତ ଗଣେଶୂଜାରେ କିଛି ଦିନ ପରେ ଦୁର୍ଗା ପୂଜା ଆସିଯାଏ ନା କଣ।
ଆଜ୍ଞା ନିଶ୍ଚୟ ନିଶ୍ଚୟ ଆମେ ଯଦି ପାରିବା ଗଣେଶଲାରେ ସେ କାମ କରିବା। ନହେଲେ ଆମେ ଦୁର୍ଗା ପୂଜାରେ ମଧ୍ୟ କରିପାରିବା ଆପଣଙ୍କର ଏକମତ ଆପଣ ଯେବେ ଫ୍ରି ହେବେ ଆପଣ ମତେ ଜଣେଇଲେ ମୁଁ ସେଇ ଅନୁସାରେ ବୁଝାବୁଝିକ କରିବି।
ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଏଥିରୁ ଧ୍ୟାନ ଦେବି ଆପଣଙ୍କୁ ଜଣେଇବି। ଆଉ ଆପଣଙ୍କୁ ଦୁର୍ଗା ପୂଜାରେ କଣ ସବୁ କରିବାକୁ ଭଲ ଲାଗେ ଯେପରି ତ ବୁଲିବା ତ ଏଇଟା ତ ସମସ୍ତଙ୍କ କାମ। ଆପଣ ଏଇ ସେଇ ସମୟରେ ଭୁବନେଶ୍ଵରରେ ରହନ୍ତି ନା ଆପଣ ଗ୍ରାମକୁ ପଳାନ୍ତି।
ନା ନା ମୁଁ ଦୁର୍ଗା ପୂଜା ସମୟରେ ଭୁବନେଶ୍ଵରରେ ହିଁ ରହେ କାରଣ ମତେ ଦୁର୍ଗା ପୂଜା ଯୋଉ ଚାରି ଦିନ ବୁଲାବୁଲି କରନ୍ତି ମୁଁ ପ୍ରଥମ ଦିନରେ ଭୁବନେଶ୍ୱରର ପ୍ରଥମ ଜାଗା ଯୋଉ ଭୁବନେଶ୍ୱର ପ୍ରତି ସବୁ ଜାଗା ଗୁଡା ବୁଲିଯାଏ ଯେପରିକି ଷ୍ଟେସନ, ଶହୀଦ ନଗର ଏଭଳି କିଛିଟା ଜାଗା ସବୁ ବୁଲିଯାଏ ତାପରେ ଦ୍ଵିତୀୟ ଦିନରେ ମୁଁ କଟକ ଯାଏ ବୁଲିବା ପାଇଁ। କଟକର ସବୁ ଜାଗା ବୁଲିକି ଆସିଲା ପରେ ମୁଁ ତୃତୀୟ ଦିନ ପୁରୀ ଯାଏ ବୁଲିବା ପାଇଁ। ଏଇ ତିନୋଟି ଜାଗା ପ୍ରତିବର୍ଷ ମୁଁ ବୁଲିବା ପାଇଁ ଯାଏ। ଆଉ ସେ ସବୁ ଜାଗା ଗଡା ମୁଁ ରାତିରେ ହିଁ ଯାଏ ମାନେ ରାତି ଦଶଟାରେ ବାହାରେ ତାପରେ ଦିନ ସେଇ ମତେ ସକାଳୁ ସକାଳୁ ହେଇଯାଏ ପାଞ୍ଚଟା, ସାଢେ ପାଞ୍ଚଟା ହେଇଯାଏ ପହଞ୍ଚିଲା ବେଳକୁ ଆଉ।
ହଁ ହଁ ଖୁବ ଭଲ କଥା ଖୁବ ଭଲ କଥା ତା ବି ଠିକ କଥା କିନ୍ତୁ ମୁଁ ତ ବୁଲ ପାରୁନାହିଁ ଆମର ଭୁବନେଶ୍ୱର ଯେତିକି ଅଞ୍ଚଳ ସେତିକି ବୁଲୁଛି। ଆଉ ବାହାରକୁ ତ ମୁଁ ଯାଇପାରୁନାହିଁ କଟକ କି ପୁରୀ କଣ କରିବା ଯେତେବେଳେ ଆଉ ବସ୍ ସହଯୋଗ ମୁଁ ଯାଇପାରିବି ଯେହେତୁ ତ ଗାଡ଼ି ନାହିଁ ମୋ ପାଖରେ ତ ମୁଁ ଯାଇପାରୁନାହିଁ ଏବେ କଣ କରିପାରିବି।
ଆପଣ ମୋ ସହିତ ଆସୁନାହାନ୍ତି ମୋ ପାଖରେ ମଧ୍ୟ ଗାଡି ଅଛି। ଆପଣ ଯଦି କହିବେ ଆମେ ଏ ବର୍ଷ ଅହ କିଛି ପିଲା ମିଶି ମିସିକି ବାହାରି ଯିବା ଆମେ ଏକା ସାଙ୍ଗରେ ପନ୍ଦର ଷୋହଳ ପିଲା ବାହାରୁଛୁ ବୁଲିବା ପାଇଁ ଯୋଉ କ କଟକ ବୁଲିବା ପାଇଁ ଯାଉଛୁ ଏକା ସାଙ୍ଗରେ ଦଶଟା ଗାଡି ଯାଉଛି ଆମ ସହିତ ତ ଆପଣ ଯଦି ଚାହିଁବେ ଆମ ସହିତ ଆସିପାରିବେ।
ହଁ ହଁ ନିଶ୍ଚିନ୍ତ ମୁଁ ଏଥି ପ୍ରତି ଆପଣଙ୍କୁ ଜଣେଇବି ଯିବା ଆମେ ନିଶ୍ଚିନ୍ତ ମୁ ବୁଲିକି ଆସ ଯିବ ବୁଲିଲେ ବି ମନ ଖାଲି ହବ। ଆଉ ସେଇ ସମୟରେ ଯୋଉ ପାଗ ଥାଏ ଖୁବ୍ ମଜା ଲାଗିବ।
ଆଜ୍ଞା ଆମେ ରାତିରେ ଯାଉ ବୁଲିବା ପାଇଁ ସେଠାରେ ଗୋଟେ ଗୋଟେ ଜାଗା ଏମିତି ବି ଅଛି ମଝି ରାସ୍ତାରେ ପୁରା ଫାଙ୍କା ଥାଏ ମଝି ରାସ୍ତାରେ ଆମେ ଗାଡିରେ ଗୀତ ବଜେଇକି ମଧ୍ୟ ନାଚାନଚି କରୁ। ସେଠାରେ ବହୁତ ଆନନ୍ଦ ମିଳିଥାଏ କାରଣ ସେଠାରେ ସାଙ୍ଗମାନଙ୍କ ମାହଲ ଯେହେତୁ ଯେ ଟିକେ ନାଚାନୁଚି କଲେ ସେ ରୋଡ ସାଇଡରେ ଭଲ ଲାଗେ ଆମକୁ କାରଣ ଆମେ ଏକା ସାଙ୍ଗେ ପନ୍ଦର କୋଡିଏ ପିଲା ଯାଇଥାଉ ନା। ତ ସମସ୍ତଙ୍କ ମନ ଦୁଃଖ ଥୋଡି ନା ହେଇକି ଯିବ ତ ଯେମିତି ଯାଇଛେ଼ ମଜାମସ୍ତି କରିବା ପାଇଁ। ତ ଆମେ ବହୁତ ଭଲରେ ମଜାମସ୍ତି କରିକି ଆସୁ।
ହଁ ହଁ ମଜାମସ୍ତି କରିବାଟା ବି ଖୁବ ଭଲ। ଆପଣ ନିଶ୍ଚିନ୍ତ ଭାବେ ସେଆ କରନ୍ତୁ। ମୁଁ ଆପଣଙ୍କୁ ସୋସିଆଲ ମିଡ଼ିଆଟିରେ ମଧ୍ୟ ଦେଖିଥିଲି ଆପଣଙ୍କର ସାଙ୍ଗ ମାନଙ୍କ ସହୀତ ନଚାନଚି କରି ଗୀତ ବଜେଇବାର।
ଆଜ୍ଞା ମୁଁ ସେ ସମୟରେ ଯାଏ ବୁଲିବା ପାଇଁ ବହୁତ ମାନେ ବହୁତ ଥର ଯାଇଛି ମୁଁ ସେମିତି କଟକ ଆ ଦୀର୍ଘ ତିନି, ଚାରି ବର୍ଷ ହବ ମୋ ସାଙ୍ଗ ମାନଙ୍କ ସାଙ୍ଗରେ କଟକ, ପୁରୀ, ଭୁବନେଶ୍ୱର ତିନିଟା ଜାଗା ବୁଲିବା ପାଇଁ ଯାଉଛି। ଆପଣ ଯଦି ଇଚ୍ଛୁକ ଅଛନ୍ତି ତାହେଲେ ମତେ କୁହନ୍ତୁ ମୁଁ ସେଇ ଅନୁସାରେ ମୁଁ ସାଙ୍ଗ ମାନଙ୍କୁ ଜଣେଇବି ଆପଣଙ୍କ ପାଇଁ ଗୋଟେ ଗାଡି କଲେ ଆପଣ ବି ଯାଇପାରିବେ।
ଠିକ ଅଛି ଠିକ ଅଛି। ଆଉ କିଛି ନାହିଁ ସେ କଥା ସମୟ ତ ଅଛି କିନ୍ତୁ ଯେହେତୁ ସେ ସମୟ କାଇଁ ଦେଖୁ ଦେଖୁ ତ ସାତ ମାସ ବିତିଗଲାଣି ଆଉ ଆଗାମୀ ସମୟରେ ଆହୁରି ଦୁଇ, ତିନି ମାସ ବିତିଗଲେ ହେଇଗଲା ଆମର। ଗଣେଶ ପୂଜା ବି ସରିଯିବ ଦୁର୍ଗାପୂଜା ବି ସରିବ ସ ନବବର୍ଷ ଆରମ୍ଭ ହେଇଯିବ ପୁଣି ଦୁଇ ହଜାର ସତ ତେଇସି।
ଆଜ୍ଞା ସମୟ ତ କାହାକୁ ଅପେକ୍ଷା କରେନି। ସମୟ ଯେମିତି ଆସୁଛି ସେମିତି ଯିବ ବି ହେରି। ସମୟ ଏବେ ଯେମିତି ଯାଉଛି ଆମକୁ ଜଣା ବି ପଡୁନାହିଁ। କେତେ ଜଲ୍ଦି ଦି ହଜାର ପଚିଶ ରୁ ଛବିଶ୍, ସତେଇଶ୍, ଅଠେଇଶି ଏମିତି ହେଇଯିବ ଆମେ ଜାଣି ବି ପାରିବା ନାହିଁ ତ ସମୟ ତ କାହାକୁ ଅପେକ୍ଷା କରିନାହିଁ ଆପଣ ସମୟକୁ ଧ୍ୟାନ ଦେଲେ ଆପଣ ଏବେ ଧ୍ୟାନ ଦିଅନ୍ତୁ ଯେମିତି ନିଜେ ଯେମିତି କେମିତି ଭଲରେ ରହିକି ବଞ୍ଚିପାରିବେ ଆପଣ ସେ ଉପରେ ଧ୍ୟାନ ଦିଅନ୍ତୁ। ଆପଣ କେମିତି ଟିକେ ବାହାରେ ବୁଲାବୁଲି କରିପାରିବେ ଆପଣ ମଜାମସ୍ତି କେମିତି ଟିକେ କରିପାରିବେ। କାରଣ ମଜାମସ୍ତି ନ କଲେ ଭଲ ଲାଗିବ ନାହିଁ ନା ଯାହାେଲେ ବି ଆମେ ଏକ ମଣିଷ ନା
ହଁ ହଁ ତାହା ବି ଠିକ୍ ମଜମସ୍ତି ନ କଲେ ସବୁବେଳେ ମନ ଦୁଃଖ ରହିଲେ ବି କଣ ହେବ ନିଜ ଦେହ ହିଁ ଖରାପ ହେବ ଆଉ ନିଜ ଦେହ ଖରାପ ହେଲେ ଆମର ମାନେ କୌଣସି କାର୍ଯ୍ୟ ରେ ଇଚ୍ଛା ହବ ନାହିଁ କିଛି କରିବାକୁ ସବୁବେଳେ ଭଗବାନଙ୍କୁ ଦୋଷ ଦେବାକୁ ଲାଗିବ କିନ୍ତୁ ଭଗବାନ ଦେଷ ଦେଲେ କଣ ହେବ ଭୁଲ ତ ନିଜ ଭିତରେ ଯେଉଁ ସମୟରେ ମଜା କରିବା କଥା ଆମେ କଲେ ନାହିଁ।
ହୁଁ ସେଥିପାଇଁ କହୁଛି ଆପଣ ସମୟ ଉପରେ ଧ୍ୟାନ ଦେଥିରେ ସମ୍ମତ ହେବାକୁ ଅପେକ୍ଷା ବି କରେ ନାହିଁ। ତ ଆପଣ ଆସନ୍ତୁ ଆମେ ଯିବା ଟିକେ ବୁଲାବୁଲି କରିବା ଯାହା କରିବା ମଜା ମସ୍ତି ଟିକେ କରିବା। ବଢିଆ ଲାଗିବ ଆପଣ ସକାଳୁ ଉଠି କଣ କଣ କରୁଛନ୍ତି।
ମୁଁ ତ ତାପର୍ଯ୍ୟନ୍ତ ଜାଣିଛନ୍ତି ମୁଁ ଭାରି ଅଳସୁ ଆ ହେଇଗଲଣି ଆଜିକାଲି ମୁଁ ଉଠିବଠୁ ଦିନ ଏଗାରଟା ହେଇଯାଉଛି ମୁଁ ସାଙ୍ଗେ ସାଙ୍ଗେ ଉଠି ଆ ପ୍ରୀତମ ବାବୁ ସହିତ କଥା ହେବି ବୋଲି। କଲା ବେଳକୁ ସିଏ ଶୋଇଛନ୍ତି ତ ମୁଁ ଭାବିଲି ଆପଣଙ୍କୁ କରିଦେବି ନା କଣ?
ହଁ ଭଲ କଲେ କିଛି ଅସୁବିଧା ନାହିଁ ପ୍ରୀତମ ବାବୁ ତାଙ୍କର ତ ଏଗାରଟା ପ୍ରୀତମ ବାବୁ ଏଗାରଟା ପରେ ଉଠନ୍ତି। ଆପଣ ଦି ଜଣ ଏତେଡେରିରେ କଣ ପାଇଁ ଉଠନ୍ତି ଟିକେ ସକାଳୁ ଜଲଦି ଉଠୁନାହାନ୍ତି ସକାଳୁ ଜଲଦି ଉଠିବା ବହୁତ ଭଲ କଥା କାରଣ ପ୍ରାତଃ ମୁହୂତ୍ତରେ ଉଠିଲେ ଭଗବାନଙ୍କର ଆଶୀର୍ବାଦ ଥାଏ ଯେ ପ୍ରାତଃ ମୁହୂତ୍ତରେ ଯୋଉମାନେ ଉଠନ୍ତି ତାଙ୍କର ଜୀବନ ବହୁତ ଭଲରେ କଟିଥାଏ ତ ଆପଣ ଟିକେ ଜଲଦି ଉଠିବାକୁ ଚେଷ୍ଟା କରନ୍ତୁ। ଏତେ ଡେରିକ ଉଠନ୍ତୁ ନାହିଁ।
ହଁ ହଁ ମୁଁ ଆପଣଙ୍କ କଥା ମାନେ ଏଥିରେ ବୋଧେ ନିଶ୍ଚିନ୍ତ ଧ୍ୟାନ ଦେବି। ଜଲଦି ଉଠାରେ କିନ୍ତୁ କଣ କରିବ ଆପଣ ତ ଜାଣିଥିବେ ଦୁଇ ମାସ ହ ଘରେ ବସି ଶୀତ ଅଭ୍ୟାସ ହେଇଯାଇଛି କିନ୍ତୁ ପରବର୍ତ୍ତୀ ସମୟରେ ବଦଳେଇଯିବ ଆଉ ମୋର ତ ପାଠ ପଢା ଟିକେ ଅସୁବିଧା ହେଇଯାଏ ଯେ କଲେଜ ଆସେ ନାହିଁ। ତ ଜଲ୍ଦି ଉଠିଲା ବେଳେ ଘରେ ଯୋଉ ଗାଳି ପଡୁଛି ତ ଡେରିରେ ଉଠି ପ ଶୁଣି ଶୁଣି ଦେଉଛି କିନ୍ତୁ ଶୋଇପଡୁଛି ଶୋଇଲା ଜଣାପଡୁନି ସିଧା ଆପଣଙ୍କ ତବୁଝିପାରୁଥିବେ।
ହଁ ସେଟା ତ ଠିକ କଥା ଯେ କିନ୍ତୁ ଆପଣ ଟିକେ ରାତିରେଅଧେ ଡେରିରେ ଶଉଛନ୍ତି କାରଣ ରାତିରେ ଡେରିରେ ଶୋଇଲେିଁ ସକାଳୁ ହିଁ ଯୋଉ ଡେରି ରେ ଉଠୁଛନ୍ତି ଆପଣ ଟିକେ ରାତିରେ ଜଲଦି ଶୋଇବାକୁ ଚେଷ୍ଟା କରନ୍ତୁ। ଯଦି ଆପଣ ରାତିରେ ଜଲଦି ଶୋଇବେୁ ତାହେଲେ ସକାଳୁ ଜଲଦି ଆପଣଙ୍କ ନିଦ ଭାଙ୍ଗିଯିବ।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ରା ସେ ସମୟରେ ତ ଅନ୍ୟ କାମ ରହୁଛି ତ ମୁଁ ସେଇସବୁ ଲେଖାପଢ଼ା କଲାବେଳକୁ ଟିକିଏ ଡେରି ଯାଉଛି ନହେଲେ ଆପଣ ତ ଜାଣେଁ ଟିକେ ସୋସିଆଲ ମିଡ଼ିଆ ଦେଖିବାକୁ ଭଲ ଲାଗେ। ହଁ ମୁଁ ସୋସିଆଲ ମିଡ଼ିଆ ବସି ଦେଖୁ ତ କଣ କରିବି ଆଉ ଖେଳୁ ତ ମୁଁ ଆଉ ଖେଳୁନାହିଁ ଆପଣ ଜାଣିଥିବେ। ଆଉ ଖେଳ ସବୁ ବନ୍ଦ ହେଇଯାଇଛି ମୋର ନରେ ଖେଳିଥାନ୍ତି ବସିକି ଆଗରୁ ତ ଖେଳୁଥିଲଥିଲେ ଏବେ ଆଉ ଖେଳୁନି ବି ମୁଁ
ଆଜ୍ଞା ସୋସିଆଲ ମିଡିଆରେ ଟିକେ ଦେଖୁଛନ୍ତି ଆପଣ ଯାହା ହଉ ଠିକ ଅଛି ସେଥିରେ କିଛି ଖରାପ ନୁହଁ କିନ୍ତୁ ଏତେ ରାତି ଯାଏ ଦେଖନ୍ତୁ ନାହିଁ। କାରଣ ଦେହ ଅସୁସ୍ଥ ରହିବ ରାତିରେ ଯଦି ଆପଣ ନ ଶୋଇକି ସୋସିଆଲ ମିଡିଆ ଦେଖିବ ତାହେଲେ ଆପଣ ଦେହ ବି ଅସୁଥ ହୋଇପାରେ କାରଣ ଆପଣଙ୍କର ଏବେ ବି ମୁଣ୍ଡ ଫୁଣ୍ଡ ଟିକେ ଅସୁ ଅସୁବିଧା ଥିଲା ତ ଆପଣ ଏବେ ବୈଦଙ୍କ ପାଖକୁ ଯାଇଥିଲେ। ଔଷଧ ନେଇକି ଆସିଛନ୍ତି ତ ସେଥିପାଇଁ ରାତିରେ ବେଶ ଅନିଦ୍ରା ହୁଅନ୍ତୁ ନାହିଁ ଆପଣଙ୍କର ମୁଣ୍ଡ ଉପରେ ପ୍ରେସର ପକେଇବ ସେ ଜିନିଷ ଟା ଆପଣ ଜଲଦି ଖାଇକି ଜଲଦି ଶୋଇ ପଡନ୍ତୁ। ଆଉ ସକାଳୁ ଜଲଦି ଉଠନ୍ତୁ ଯୋଉଟା କି ଆପଣଙ୍କ ଦେହ ପାଇଁ ବହୁତ ଭଲ ରହିବ।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ସେଥି ପ୍ରତି ନିଶ୍ଚିନ୍ତ ଧ୍ୟାନ ଦେବି ଆଉ ଆପଣ ବି ମଧ୍ୟ ଆପଣ ମତେ କହୁନାହାନ୍ତି ଆପଣ କେତେ? କେତେବେଳେ ଶଉଛନ୍ତି ଆପଣ ସମୟ କାଲିେ ଦେଖିବି ମୁଁ ମଧ୍ୟ ସେ ସମୟରେ କହିବି।
ମୁଁ ସନ୍ଧ୍ୟା ମୁଁ ସନ୍ଧ୍ୟା ରବେଳେ ଯାହା ଟିକେ ଖାଏ ପୁଣି ଯାଇକି ରାତି ସାଢ଼େ ଦଶଟାରେ ଖାଇ ଇକି ମୁଁ ଏଗାରଟା ସାଢ଼େ ଏଗାରଟା ଭିତରେ ମୁଁ ଶୋଇ ପଡେ। ତାପରେ ମୁଁ ସକାଳ ସାଢ଼େପାଞ୍ଚଟା ରୁ ଛଅଟା ଭିତରେ ମୁଁ ଉଠିଯାଏ। ତାପରେ ମୁଁ ମୋର ବ୍ୟାୟାମ କରିବାକୁ ଯାଇକି ନିତ୍ୟକର୍ମ ସାରେ ଆସିକି ମାମା ବାବାଙ୍କୁ ହେଲ୍ପ କରେ। ତାଙ୍କ କାମ ସରିଲା ପରେ ମୋ ଭାଇଙ୍କୁ ନେଇକି କର୍ମ କ୍ଷେତ୍ରରେ ଛାଡି ଦେଇକି ଆସିଲା ପରେ। ମୁଁ ଯାହା ଖାଇଆ ପିଇଆ କରେ।
ହଁ ହଁ ତା ବି ଠିକ୍ କଥା ଆପଣ ସମୟ ଜ୍ଞାନ ସବୁ ରଖିଛନ୍ତି ତ ସାପଣ ଯଦି ସମୟରେ ଚାଲୁଚନ୍ତି ତ ଠିକ୍ ଅଛି ଆପଣଙ୍କ ଦେହ ମଧ୍ୟ ଭଲ ରହିବ ଆପଣ ଯୋ ପରିଶ୍ରମ ପ୍ରତିଦିନ ସକାଳୁ ଯେ କରୁଚନ୍ତି। ତାବି ମଧ୍ୟ ଆପଣଙ୍କୁ ଫଳ ପ୍ରଦାନ୍ କରିବ।
ଆଜ୍ଞା ଆପଣ କଣ ଖାଇଆକୁ ପସ୍ କରନ୍ତ ଆପଣ କହିଲେ ନାହିଁ ପୂର୍ବ କଲରେ ଆପଣଙ୍କୁ ମୁଁ ପଚାରିଥିଲି?
ହଁ ମତେ ସେମିତି ଖାସ ନାଇ ଯେହେତୁ ମୋର ତ ଏବେ ହ ଡା ଡାକ୍ତରଖାନା ଯିବା ଆସିବା ହଉଚି। ତ ଏବେ କିଛି ସେମିତି କିଛି ବାହାର ଜିନିଷ ଖାଉନି ବେଳେ ବେଳେ ମୁଁ କିଛି ଖାଇଦିଏ। ଏମିତି ଯେହେତୁ ହୋଇଯାଏ କିଛି ରୋଲ ଖାଇଦିଏ ନହେଲେ ବିରିୟାନୀ ଖାଇଦେ ଏସବୁ ନହେଲେ ମ ଏତେ ବି ଖାସ ମତେ କିଛି ଲାଗେନାହିଁ।
ନା ନା ଘରେ କଣ ବନେଇଲେ ଆପଣଙ୍କୁ ଭଲ ଲାଗେ ସେଟା ଆପଣଙ୍କୁ ମୁଁ ତ ଆପଣ ଯୋ ମାମାଙ୍କୁ କହିବି ଘରେ ବନେଇକି ଆପଣଙ୍କୁ ଡାକିବା ପାଇଁ। କାରଣ ଆପଣ ଏତେ ଦିନି ହେଲା ଆମ ଘରକୁ ଆଉ ଆସିନାହାନ୍ତି ନା। ତ ସେଥିପାଇଁ ମୁଁ କହିଲି ଆପଣଙ୍କୁ କଣ ଭଲଲାଗେ ସେଥିପାଇଁ ମୁଁ ପଚାରିଲି।
ହଁ ହଁ ମୁଁ ହଁ ନିଶ୍ଚିନ୍ତ ମୁଁ ଯେତେଳେ ଯିବି ଆପଣଙ୍କୁ ଗୋଟେ ଚିଠାରେ କରି ଧରାଇଦେବି ଏକା ଏକାଥରକେ ସେଥିରେ ମିନ୍ ବହୁତୁ ଖାଦ୍ୟ ରଖିଥିବି। ଆପଣ ଦେଖି ପୁରା ଡରିଯିବେ।
ଆପଣ କୁହନ୍ତୁ ତ ମୁଁ ବନେଇକି ରଖି ଦେଇଥିବି ମତେ ରୋଷେଇ ଆସେ। ମାନେ ବହୁତ୍ କମ୍ ଆସେ କିନ୍ତୁ ମୋ ମାମାଙ୍କୁ ବହୁତ୍ ଭଲ ରୋଷେଇ ଆସେ ମୋ ମାମା ବନେଇକି ର ଆପଣଙ୍କ ପାଇଁ ଆପଣ ତ ଖାଲି କୁହନ୍ତୁ ଆପଣ କହିଲେ ମୁଁ ପଟେ ବନେଇ ଦେଇଥି
ହଉ ଠିକ୍ ଅଛି ମୁଁ ପରବର୍ତ୍ତୀ ସମୟରେ ଏ ଯୋଉ ମୁଁ କହିଦେବି ନିଶ୍ଚିନ୍ତ ଆପଣଙ୍କୁ ପରବର୍ତ୍ତୀ ସମୟରେ ଆପଣ ସେଥିପତି ଚି ଚିନ୍ତା କରନ୍ତୁନି ମୁଁ ପ୍ରୀତମ ବାବୁଙ୍କ ସହିତ କଥାହେଇ ନିଶ୍ଚିନ୍ତ ଆପଣଙ୍କୁ ଜଣେଇବେ ଆପଣ ସେଥିପ୍ରତି ଜମା ଚିନ୍ତା କରନ୍ତୁ ନାଇଁଁ।
ଆଜ୍ଞା ଆପଣ ବାହାର ଜିନିଷ ବି ଟିକେ ଯଦି କଉ ଖରାବେଳେ ଯଦି କୁଆଡେ ବାହାରକୁ ଯାଉଛନ୍ତି। ଆପଣ ଟିକେ ମାନେ କଣ କହିଲେ ବିରିୟାନୀ ଫିରିୟାନୀ ନ ଖାଇକି ଟିକେ ଯା ମାନେ। ଅନ୍ତ ବାସୁଦେବ ମନ୍ଦିର ଯାଇକି ଅଭଡା ଫଭଡା ଖାଆନ୍ତୁ ସେଠାରେ ଖାଇବା ବହୁତ୍ ଭଲ ଆଉ ଦେହ ପାଇଁ ବି ହିତକାର।
ହଁ ହଁ ମୋ ବାପା ମଧ୍ୟ ଆଣନ୍ତି ମୁଁ ବେଳେ ବେଳେ ଖାଇଦିଏ ଆଉ କଣ। ମୋ ସେ ବିଷୟରେ କଥା ହେଉଛି ମନ୍ଦିର ବିଷୟରେ ବର୍ତ୍ତମାନ ମୁଁ ଟିକେ। ଯାଉଚି ଅନ୍ୟାନ୍ୟ ଟିକେ କାମ ମୋର ପଡିଗଲା ତ ପାଞ୍ଚ ମିନିଟ୍ ପରେ କରୁଛି।
ଆଜ୍ଞା ନିଶ୍ଚୟ ନିଶ୍ଚୟ।